ହାଲୋ।
ହାଲୋ। କଣ କରୁଚୁ ତୁ? କଣ କରୁଚୁ? ଏଇ ଝିଅଟାକୁ ଖୋଉଚି।
ତମ ଝିଅ କଣ କରୁଚି କି?
ଝିଅ ହେନ୍ତି ଖାଉଚି।
ତମ ଝିଅ କଣ ଖାଉଚି?
ଏଇ ଝାଳା ହୋଉଚି ତ ଆଉ କିଚି ଖାଇବନି ନା ଆଳୁ ସିଝାକୁ ଭାତ ଟିକେ ଖାଉ ଆଁ?
ତ ଦୋଉଚ?
ନାଇଁ ମୁଁ ଛୋଟିଆଛିଟା ଝାଡା ହୋଉଚି ତ ଆଳୁସୀ ତାକୁ ଭାତ ଟିକେ ଦୋଉଚି ଆର କିଛି ତ ଖାଉନିଁ ଏଇକା ଦେଲେ ଦିଇ ଚାମଚ ଖାଇବ। ଦାଲି ତ ଦେବିନି ହଁ। ହଁ ହେଇରା ଖାଉଚି ଆଉ କିଛି ଖାଉନି। ଯାହା ପଟରେ କଣ ପଡିଦ ଖାଲି ହେଇଗଲା ଛୁଆଟି ଦୁର୍ବଳ ଲାଗିବନ।
ହଁ ହଁ।
ନାଇଁ ଖାଇଥିଲା ଖାଲି ବାଟରେ ଦିଇଟା ଚୁଡ଼ା।
ହଁ ସେ କଞ୍ଚା ଚୁଡା ଖାଇଲେବି ଭଲ।
ହୁଁ ହୁଁ ହୁଁ ଲେମ୍ବୁ ପାଣି ଦେଇଛି। ହାଲୋ।
ରୋଷେଇ କଆରିସାଇଲଣି।
ରୋସେଇ କେତୋବେଳୁ ସରିଲାଣି ଦସଟାରୁ।
ହଁ ତମର ବୋଧେ ସକାଳ ରୋଷେଇ ଆଉ। ହୁଁ ତମେ ସକାଳ ମାନେ ବାରଟା ସୁଦ୍ଧା ଖାଇଦେବେ ଆଉ।
ହୁଁ ନାଇଁ ନାଇଁ ଏ ସକାଳେ ଥରେ ଖାଇବେ ଆଉ ଦହି ପରେ ଥରେ ଖାଇବ ତାପରେ ରାଟିକି ଏତ ବେଶି ହବ ହବ କୋଠି। ହଁ ତିନି ଚାରି ପକା ଟା କଲେ ଖାଇଦବ ଆଉ।
ହଁ ହଁ ସକାଳେ ଯେ ପଖଳ ଖାଇବା ଭଜା ସକାଳେ ଖାଇବ ଆଉ ଗାଦୁଆ ବେଳକୁ ଯିଏ ଡାଲି ଯାହା
ହଁ ବାପା ଡାୟବେିଟିସ୍ ପେସେଣ୍ଟ ତ।
ହଁ ହ।
କଣ କରୁଛନ୍ତି?
ମୁଁ ପା ଏଇ ରୋଷେଇ କରୁଛୁ ଭେଣ୍ଡି ଆଳୁ ତରକାରୀ କରିନି ଆଜି ସୋମବାର ନା ଆଉ କଣ ଶାଗ ରାଇତା କରିବି। ଆଉ ଡାଲି କରିନି ଡାଲିଟା ତ କମ୍ପଲସରି ଯାହା ବି ହେଲ ହବ। ହଁ ଡାଲିଟା ନହେଲେ କିଏ ଖାଇନି ତା ସହିତ ଆଉ ଯାହା। ମୁଁ ଏ ଭାତ ସେଇୟା ବା ସକାଳୁ ତ ମାନେ କରେଣ୍ଟ ଟିକେ ନଥିଲା ତ ଆଜି। ଟିକ କରେଣ୍ଟ ନ ଥିଲା ତା ପାଣି ହଁ ଆଜି ପା ବର୍ଷା ହବ ଯବିହେଲେ। ଅଳ୍ପ ବହୁତି କିନା ହବ ବର୍ଷା।
ହୁଁ ଘଡଘଡି କୁହନ୍ତୁ। ହୁଁ।
ହଁ ହଁ ବର୍ଷା ହେଲାଣି ଆଉ। ଭାଉଜଙ୍କ ଗୋଟେ ପୁଅ ହେଇଚି ଏ ଯୋଉ ଦି ମାସେ ହେଇନାହିଁ।
ହୁଁ ହଁ ମଝିଆ ର ବି ସେ ଜଲଦି କଟେଇଥିଲା।
ହଁ ଦି ମାସରେ ମୁଁ ପା ଖାଇହେଇବନି ମୁଁ ଦି ମାସରେ ଭାରି ଟିକେ ପତଳା ହେଇଚି କିନ୍ତୁ ଭାରି ଟାଣୁଆ। ସେଟା ସେଥିପାଇଁ ସିଏ କଳେଇ ପଡିକି ଟିକେ ପେଟେଇ ପଡୁଛି ମୁହଁ କୁଟି ହେଇଯାଉଛି ବେକ ସିଧା କଲି ସି ଅ
ହୁଁ ହୁଁ ଧୀରେ ଧୀରେ ବାହାର କରିବ ହାତ ଗୋଡେ ବାହାର କରିବ ଆଉ।
ହଁ ପା ଏଇନା ଟିକେ ଜଗିତେ ରହିଆତ ପଡିବ। ତା ବେକ ସିକଧା ନ ହେଲା ପର୍ଯ୍ୟନ୍ତ ନହେଲେ ପେଟେଇ ପାରିବନି। କୁଟି ହେଇଯିବ ମ
ହଁ।
ଆଜି ସକାଳେ କଣ ଖାଇଚ?
ସକାଳେ ଆ ମୁ ବିିସ୍କୁଟ ଖାଇ ପୁରାଣୀ ପିଥିଲ ଲାଗୁଛି ପଡେ ନା ଆଉ ତାପରେ ସୋଇଲା ରୋଷେଇ ଗୋଟେ ପ୍ରକାର ଭଜା ଡାଲମା ବସେ ଦେଇକି ଆସେନି କର ଆଉ ଭାତ ଖାଇସ ବଢିଚୁଡ଼ା ଆଉ ଭଜା ପୋଟଳ ଆଉ ବିମି ଆଉ ଆଉ ଆଳୁ ଭଜା ଏମତି ଖାଏ। ଆଉ ହଁ ଝିଅ ଟାର ପେଟ ଗରମ ହେଇଛି କିନ୍ତୁ ହଲୋ। ଅଲୋ କିଛି ନାଇଁ କିଛି ନାଇଁ ଆଲ ଓ ହାଲୋ।
କଣ ହେଲା ସଜ୍ୟ କରିଦେଲା। ପଡିଗଲା ହଉ ଆଉଁସିଦିଅ ଆଉଁସିଦିଅ।
ହ୍ୟାଲୋ ଶୁଣ।
ଆଉଁସିଦିଅ ଦିଅ ତମ ଝିଅକୁ ପଡିଗଲା।
ହଁ ଦେ କ ଜିନିଷ ଦେଖ ଶଖିଦେବେ ତମର ଅନ୍ୟ ମନକୁ ହେଇଗଲେ ସରି
ହଁ ହଁ।
ହୁଁ।
ହଁ କାନ୍ଦିଲା ଆଉ। ଛୋଟ ଛୁଆ କଣ କରିବ?
ହୋଉ ହେଲାତ ଉଠିକି ଗଲାଭାରି।
ହଁ।
ହେ ହାଲୋ। ହଁ ହଁ ହଁ ହଁ।
ଅଛନ୍ତି ତ ହଁ ତମ ଶାଶୁ?
ଅଛନ୍ତି ନାଇଁ ଗାଧେଇକି ଆସୁଛନ୍ତି ଖାଇବେ।
ହଁ ହଁ।
ହଁ ଝିଅ ଗାଧେଇବା ପାଇଁ ହଁ। ରୋଷେଇ ସଇଲାଣି ବେଳେବେଳେ ଲେଟ ହୁଏତେ ଆଜି ଟିକେ ଗ୍ୟାସରେ ରୋଷେଇଟା ହେଲା ତ। ନୂଆ ଚୁଲିଟା ପରା ହେଇଛି ଆଉ ସେଇଥିପାଇଁ। ହଁ ଗ୍ୟାସରେ ଚୁଲିରେ ଟିକେ ହେଲା ଲେଟ ହୁଏ ଆଉ।
ହଁ ଚୁଲିରେ ଟିକେ କାଠ ଜଳୁଥିବ କେତେବେଳେ ଜଳୁ ନଥିବ ହଇରାଣ ଟି
ହଁ ହଁ ତାର କଳା ବାସନ ଆଜି ମା ମାଜିଲା ବେଳକୁ ଟିକେ ଲେଟ ହୁଏ।
ହଁ ହଁ ହଁ ହଁ ଗ୍ୟାସରେ ଭଲ ନା। ଗ୍ୟାସରେ ରୋଷେଇ ଭଲ କଳା ହବାର ନାହିଁ ସେଇ ଯ ଟ୍ୟାପ କତିରେ ଧୋଇ ହେଇ ପଡିବ ସଇଲା। ହଁ ଆଉ ଯିଏ ଚୁଲି ରୋଷେଇ ଖାଇଲାଣି ସେ ଗ୍ୟାସ ରୋଷେଇ ଖାଇଲେ ତ କେମିତିଆ ଲାଗୁଛି ଭଲ ଲାଗୁନି। ଏମିତି କଣ ଲାଗୁଛି ଏମିତିଆ ଲାଗିବ। ଆମର ତ ଅଭ୍ୟାସ ହେଇଗଲାଣି ଗ୍ୟାସ ରୋଷେଇ ଖାଇବା।
ହୁଁ ଆମେତ ଭାବିଥିଲ ପ ହୁଁ ଯଉଠି ଯାଉ ପରିସ୍ଥିତି ଆଉ ତା ଢାଞ୍ଚାରେ ତଳିୟାର ଅଛି।
ହଁ ଯୋଉ ଦେଶ ଯିବ ସେଇ ଫଳ ଖାଇବ।
ହୁଁ। ଖାଇବା ପିଇବା ଶଇଲାଣି?
ନା ବା ମୋର ମୋର ପା ହେଇ ରୋଷେଇ ଚାଲିଛି ମୁଁ ସକାଳେ ଆଜି ଚୁଡା ଖାଇଛି।
ହୁଁ।
ଆ ଚୁଡା ଖାଇ ଦେଇେକିନା ମୋ କରେଣ୍ଟ ନଥିଲା ତ। ପାଣି ନଥିଲା ଟିକେ ଟାଙ୍କିରେ କରେଣ୍ଟ ନଥିଲା ରାତିରୁ ତ। ପାଣି ନଥିଲା ବୋଲି ପାଣି ଆସିନଥିଲା ପାଣି ଆସିଲାବେଳୁ ଦେଖିଲା ବେଳକୁ ଏବେ ଆସିଲା ଲାଇନ ପାଣି ଆସିଲା ଭାତ ବସେଇକିନା ପୋଟ ପଟ ରେ ଭେଣ୍ଡି ଆଳୁ ତରକାରୀ କରିନି ଶାଗ ଟିକେ ରାଇତା କରି ଡାଲି ଟିକେ ପ୍ରେସର ଆଗେ ଶିଝେଇ ଦେଇକି ରଖି ଦେଇଛି।
ମୁଁ ବାସନ ମାଜି ସେ ଦେଖିବନି ବାସନ ମାଜି ବୋଲି ହଲୋ। ମୁଁ ବି ଆସୁଛିି ମୋ ଝିଅ ବି ବାସନ ମାଜୁଛି।
ହଁ ସିଏ ଯାହା ଦେଖିବ ସେଆ କରିବ।
ହଁ।
ଦେଖିବା ଯାହା କରିବ ଆଉ ତାପରେ ଝିଅ ଝିଅଟା ମାନେ ସ ନିହାତି କରିବ।
ହୁଁ ମନା କଲେ କଣ କୋଉଁ ମାନୁଚି ଶୁଣୁଛି।
ସେ ଶୁଣିବନି। ଛୋଟ ଛୁଆ ତାର ଏ ପାଣି ଫାଣି ଏ ଥଣ୍ଡା ମଣ୍ଡ ହବନି କି।
ହଁ ଏ ତ ଆସ ଏତେ ପାଣି ହଉଛି କୋଉଠି କାଇଁ ପେଟ ଗରମ ହେଇଯାଇଛି
ହଁ
ହୁଁ
ଛୋଟ ଛୁଆ ମାନଙ୍କୁ ବଡ କରିବା ପାଇଁ
ହୁଁ ଆଉ ଖାଇବା ପିଇବା ସଇଲାଣି?
ନା ଖାଇବା ପିଇବା ଆରମ୍ଭ ହେଇନାହିଁ। ଆମେ କି ଆମେ ତ ଦି ଜଣ ଆଉ ସିଏ ଆସିନେ ଖାଇମୁ। ସେଏ ରୋଷେଇ କରିଦେଇକି ରଖିଦେଇଥିଲ ଆସିଲି ଖାଇମୁ ସାଙ୍ଗରେ ଆଉ
ହଁ ହଁ ଏ
ଆମର ଦି'ଟା ସବୁଦିନ ଦି'ଟା ହେଇଯାଉଛି।
ଏତେ ଖାଇ କିି ଗ୍ୟାସ ଆଉ
ଆସିଲେ ସେ ଆସିଲେ ସାଙ୍ଗରେ ଖାଇମୁ ଆଉ। ଆମେ ଦି ଜଣ ନା ଏଇ ଏକୁଟିଆ ମୁଁ କାଇହିଁ ଖାଇବି ସେ ଆସଛନ୍ତିୁ ଖାଇମି ଆଉ ଏମିତି ଭାବି ରହିଯା ରହଯେ ଆଉ ଆସନାେ ଖାଇମୁ ସାଙ୍ଗରେ
ହୁଁ ହୁଁ।
ହଁ।
ଆଉ ହଁ ଏଇଟ କପିଳାସ
କପିଳାସ କପିଳାସ ମୁଁ ଯାଇଛି କେତେ ଥର ଦି ତିନିଥର ଯାଇଛି ଆମର ସେପଟେ ବନ୍ଧୁ ବାନ୍ଧବ ଅଛନ୍ତି ନା ଯାଇକି ରହିକିନାହୁତ ଟାଇ ବହୁତ ଟାଇମ ରହିକିନା ଆସେ କପିଳାସ ହଁ ଜୋରନ୍ଦା ଯାତ୍ରାକୁ ବି ମୁଁ ଯାଇଛି। ଅଘିରା ପୁନେଇଁ
ହଁ।
ହଁ ସେଥିରେ ଯାଇଛି।
ଆଉ
ଲକ୍ଷ୍ମୀପୂଜା ଫେମସ ଢେଙ୍କାନାଳ ନା
ହଁ ଆଉ ଆଉ ଗୋଟେ ଆମ ବାପର ସାଇଟରେ ଗଣେଶ ପୂଜା
ଗଣେଶ ପୂଜା ତମର ଯୋଉଁ ଲଡୁ ଇଏ ହୁଏ ସେଇଟା ନା?
ହଁ
ହଁ ମାନେ ମୁଁ ଦେଖ ଦେଖି ନାହିଁ ଆଉ କିନ୍ତୁ ହୁଏ ବୋଲି ମୁଁ ଶୁଣିଛି।
ହଁ
ହଁ କଣ ଲଡୁ ତିଆରି କରିକି ନା କଣ କରନ୍ତି।
ହଁ ଏଟା ଯିଏ ମାନେ ବଡ ବଡ ଦଳ କିଣିବେ ହେ ଲଡୁ କିଣିଲେ ଆଜ୍ଞା ଲଡୁ ଠାକୁରଙ୍କର ଆଜ୍ଞା ଲଡୁ କିଣିଲେ ମନସ୍କାମନା ପରା ଧର କିଏ ରାଜନେତା ଦଳରେ ଅଛନ୍ତି ସେ କିଏ ରାଜ ଫାଜା କିଏ ଅଛନ୍ତି ଏଇ ପଦ ବି ଜିତିବା ବଳକୁ ସେ କିଣିଲେ ତାଙ୍କ ପାଇଁ ଶୁଭ ହେଇଥାଏ ଆଉ।
ହଁ ହଁ
ଲା ବଳୁ ମାନସିକ କଥା ଯେ ଦେଖିନା ବି ଖାଏ, ଆ ପୂର୍ଣ୍ଣ ହୁଏ ମାନସିକ
ହଁ, ଏମିତି କଥା ତାନ ଅଛି
ହୁଁ, ବଡ ବଡ ଲୋକମାନେ କିଣନ୍ତି ଆଗେ ଲଡୁ ଆଉ କିନ୍ତୁ ଏ ବାଇଶ ଲକ୍ଷ, ଚାଳିଶ ଲକ୍ଷ, ପଁଚାଳିଶ ଲକ୍ଷ କି
ହଁ, ଏତେ ଏତେ ପଇସା, ଖାଲି ସେ ଲଡୁ ଟା କହୁ ହୁଏ କି ଏମିତି?
ଲଡୁ କାଜୁ ବି ସେମିତି ଖାଆନ୍ତି ଲଡୁ। କେତେ କୁଇଣ୍ଟାଲ ହୁନ୍ତି କା ପ। ହଁ ଟ ଟ୍ରାକ୍ଟରରେ ନିଅନ୍ତି।
ହଁ ଗୋଟେ ଗୋଟେ ଲଡୁ ଖଲେ ଟ୍ରାକ୍ଟରରେ ନିଅନ୍ତି। ଏଇ ବର୍ଷ ଯିବା ତମେ ଦେଖିଥା ଆଉ।
ହଁ ଆସନ୍ତା ଭଲ ହୁଏ, ଗଣେଶ, ଲକ୍ଷ୍ମୀପୂଜାର ଦିନ ଗଣେଶ
ନା ନା ନା ମୁଁ ଲକ୍ଷ୍ମୀ ପୂଜା ଦେଖିଛି ଆଉ ଜୋରନ୍ଦା ଜା ଯାତ୍ରା ବି ଦେଖିଛି କିନ୍ତୁ ଏଇ ଯୋଉ ଲଡୁ ଯୋଉ କରନ୍ତି ଯେ ସେ ଦେଖିନହି, ଆମ ମୋ ବୋଉ ବି କହୁଥିଲା ଯିବୁ ଏଥ ମାନେ ଦେଖିବା, ଆମେ ସାଙ୍ଗ ଦେଖିବା ଯିମୁ।
ନାଲକୋରେ ହଉଛି ରେ ତୁ ଯା ହଉ ରଖଛି, ହଁ ହଁ।